ହ୍ୟାଲୋ ରାଧେ ରାଧେ
ହଁ ଦିଦି ର ସେ
ଆଉ କେମିତି ଅଛ?
ମୁଁ ଭଲ ଅଛି। ତମେ
ମୁଁ ବି ଭଲ ଅଛି।
ହଁ ହଁ। ତମେ ସେତେବେଳେ କହିଲ
ହୁଁ ହୁଁ।
ଖାଇ
ମୁଁ ମୋର ଛୋଟ ପିଲାଟେ
ଓ ହୋ।
ଠିକ ଯେତଳେ ମେସେଜ କରୁଛି ଏଇ ତମ ସାଙ୍ଗ କଥା କଥା ହବାକୁ ଉଠି ବୋଇିଲା ସି ଶୋଇଥିଲା।
ହ
ଅହମ୍
ତମେ ଶୋଇପାରିଲ ନା ଶୋଇପାରିଲନି?
ବ ସ ହଉଧା ମୁଁ ପ୍ରାୟ ଏଇ ଯୋଉ ଦିପର ଟାଇମ ମୁଁ ଜମା ବି ଶୋଇପାରେନି। ଅ କହିଁ କି? ହୋ ସିଏ ଯେତେବେଳେ ମୁଁ ତାକୁ ଯେତେବେଳେ ଶୁଆଇକରି ମୋର ଟିକେ କାମ ସାରିଦେବି ସିଏ ସେତେବେଳେ ମୋ କାମ ସରିଲା ବେଳକୁ ସି ଉଠି ପଡିବ। ସେଠୁ ତା ସାଙ୍ଗରେ ସେମିତି ବସିଥିବି ସମସ୍ତେ ଶୋଇଥିବେ ସେ ଆଉ କାହା ପାଖରେ ତାକୁ ଆଉ ଛାଡିବି। ମୁଁ ତାକୁ ଧରିକିରି ସେମିତି ବସେ ଆଉ ଆଡେ ସେ ଖେଳଉଥିବି ଏମିତି ହଉଥିବି ସେ ଦୁଷ୍ଟ ହଉଥିବ ତା ପଛରେ ଗୋଡ଼ଉଥିବି ଏ କରୁଥିବି ସେମିତି ମୋର
ଭାରି ନିଦ ଲାଗୁଥିବ ଭାରି ଇଏ ଲାଗିବ ନା ତମକୁ ଶୋଇପାରୁନ ରାତିରେ କେତେଟାରେ
ରାତିରେ ଦଶଟା ଟା ଏଗାରଟା ଭିତରେ ଆଉ
ହୁଁ ହୁଁ।
ହଁ ହଁ।
ଏଇ ଟାଇମ୍ ଟା ଭାରି ବି ଡିଫିକଲଟ୍ ଛୋଟ ଛୁଆ
ପରେ ଯେ ଉଠି ପଡୁଛି ଆଉ ଦୁଷ୍ଟ ବି ବହୁତ ହଉଛି ସେ ହଁ। ଆଉ କଣ ଖାଇଥିଲ ଆଜି?
ମୁଁ ଶୋଇପିଡିଲି
ସେଇଟା ଠିକ୍ ନିଦ ଆଉ ମତେ ଯେତେବେଳେ ନିଦ ଆସିବ ଯେତେବେଳେ ରାତିରେ ନା ଯେତେବେଳେ ଶୋଇବାକୁ ସତ କଥା ଏଇଟା ମୁଁ ଯେତେବେଳେ ବେଡ୍ ରେ ମାନେ ବେଡ୍ କୁ ଆସିକିରି ଖାଲି ଟିକେ ଖାଲି ଭଗବାନଙ୍କୁ ଡାକି ଦେଇକି ଯେତେବେଳେ ମାନେ ପଡୁ ପଡୁ ଶୋଇବି ମାନେ ଏମିତି ନିଦ ମତେ ଆସି ସେ ହି ନା ସମସ୍ତେ ମାନେ ଯିଏ ନାହିଁ ସେ ଭାବିବ କହିବି କଣ କେମିତି ଶୋଉଛି ମାନେ ପରିଶ୍ରମ ମାନେ ସବୁ ଥକାପଣ ଏକାଥରେ ଯେମିତି ଦୂର ହେଇଯାଏନି ମତେ ଯେତେ ପରିଶ୍ରମ ହେଲେ ମୁଁ ଯଦି ନିଦରେ ଶୋଇ ପଡିବି ନା ସକାଳୁ ଉଠିଲାବେଳୁକୁ ଆଉ କିଛି ଭଳିଆ ବି ଲାଗେନି ପୁଣି ପୁରା ବଢିଆ ଲାଗେ। ପୁଣି ଉଠି ଆଠିକି ସେଇ କାମ ଇଏ‌ କରି ଯଦି ନିଦ ଯୋଉଥରକ ନ ହଉଥ ଭଲ କିନ୍ତୁ ଜମା ଦେହ ହାତ କେତେ ଜୋର ପୁରା କେମିତିଆ ଲାଗେ ବିନ୍ଧା ବିନ୍ଧି ପୁରା କେମିତିଆ ଲାଗିଯାଏ ଯେ ଅଳସୁଆ ଅଳସୁଆ ମୁଣ୍ଡ ବୁଲାଏ ହୁଁ।
ହଁ ମୁଣ୍ଡ ମୁଣ୍ଡ ବୁଲେଇଲେ ଭାରି ଡେଞ୍ଜର। ମୋର ବି ସେଇଟା ମୁଣ୍ଡ ବୁଲେଇବା ଅଛି।
ଏ ଗରମକୁ ଟିକେ ଅଧିକ ବାକି ବେଶୀ ଥଣ୍ଡା ଦିନେ ଟିକେ କମ୍ ହୁଏଇ ଏଇ ଯୋଉ ଖରା ଲାଗି ଟିକେ ବେଶୀ ଜାମ୍ ବହୁତ ଗରମ ପୁରା- ପଇଁଚାଳିଶ ଡିଗ୍ରୀ ଖରା
ମ ସାଇଡ ବୁଲାଏ ନା ମଝି ବୁଲାଏ?
କଣ କହିଲ?
ଯୋଉ ମୁ
ମୋର ସାଇଟି
ହଁ ମୋର ବି ସେଇ-
ନା ମୁଣ୍ଡ ବୁଲା ଟା ଥର ଥରେ ମାନେ ସେଇଟା ବି-ପି ଲୋ ଲାଗି ଯଉ ଇଏ ହେଇଯାଏ ସାଇଟ ଥରେ ଥରେ ମାନେ ପୁରା ବହୁତ ଜୋର ପୁରା କେମିତି ଗୋଟେ ଧକ୍ ଧକ୍ ପୁରା ଏତେ ଜୋର ପେନ୍ ହୁଏ ଗୋଟେ ସାଇଡ ଟୋଟାଲ ଚାଲି ହିଁ ପାରେନି ଥର ଥରେ। ଏବେ ଟିକେ ମାନେ ମାଶ୍ ଏଇ ଦିଇ ମାସ ହବ ଟିକେ ଟିକେ କମିଛି ବାକି ଦଶ ଦିନ ବା ଆଠ ଦିନିକୁ ବହୁତ ଜୋର ପେନ୍ ହୁଏ ମୋ ମୁଣ୍ଡ ଟା।
ଓ ହ ହଁ ମୋର ସେ ଯାହା ହଉଛି ବେଶ ବେଶି କାମ।
ହଁ ମୋଟା ବି ସେମତି ହୁଏ। ଆଉ
ରେଷ୍ଟ କରାଇଦେ।
ହଁ
ଆଉ କେମତି କଣ କଣ ଖାଇଥିଲେ। ଭେଜ।
ତ ପୋଇ ତରକାରୀ ଖଟା ଆମ୍ବ।
ଓ ଓ ହୋ। ଆମ୍ବ ଟା ଏଇନେ ପୁରା ସିଜିନ ଆମ୍ବ ପୁରା ବଢିଆ ଟେଷ୍ଟ ପୁର ଲାଗୁଛି ଯେ। ହୁଁ ଆମର ବହୁତ ଆମ୍ବ ଅ ଆଛା ଆଛା ଆମ୍ବଟା ଆମେ ମୁଁ ପୁରା ବହୁତ ଆମ୍ବ ଖାଉଛି ଆମର ସମସ୍ତେ ଆମ୍ବ ମୁଁ ପୁରା ଏ ଖାଇବା ପୁରା କମେଇ ଦେଇଛି ଆମ୍ବ ହିଁ ଖାଲି ଖାଉଛି କାରଣ ଆମ୍ବ ହିଁ ଗୋଟେ ସିଜି ଜିନି ହିଁ ହି ହି। ହଁ ଆମ୍ବ ଟା ବି ମତେ ବହୁତ ବଢିଆ। ହେଲାଣି ଉହୁଁ।
ଥେ
ଆମ୍ବ ମୁଁ ତିନି ଚାରିଟା ଲେଖାଏଁ ଆମ୍ବ ଖାଇଦଉଛି ଥରେକେ।
ଆମେନା ଆମ୍ବ କାଛି ଅଛି।
ହଁ ଆମର ବହୁତ ଆମ୍ବ ଗଛ ଅଛି। ଆମ୍ବ ଗଛ ଅଛି ଲିଚୁ ଅଛି। ଗଛ ଅଛି ପରେ ସବୁ ଫଳ ଗଛ ଭଲ ଭଲ ଅଛି ପୁରା। ଲିଚୁ ଏଓ ଆମର ଏ ବର୍ଷ ବହୁତ ଲିଚୁ ହେଇଥିଲା ଆମର।
ଗଛ ଅଛି ଘରେ।
ହଁ ଆମ୍ବ ବାରିରେ ଅଛି। ଆମର ଗୋଟେ ବ ମା ବାରି ଅଛି, ଆମର ସେ ମନ୍ଦିର ବାରି ଟା ହଉଛି ଆମର ଶିବ ମନ୍ଦିର ଗୋଟେ ସେଇଠି ଆମର। ଥାପନା କରିଛୁ। ଆମ୍ବ ହଁ ପନ୍ଦରଟା ଖଣ୍ଡେ ଗଛ ହବ ପନ୍ଦରଟା କି ଷୋହଳଟା ଏଇଭଳିଆ ଗଛ ଅଛି ଆମର। ବହୁତ ବି ଆଗରୁ ଆହୁରି। କୋଡିଏଟା ଖଣ୍ଡେ ଗଛ ଆମେ ପାଞ୍ଚଛଟା ଖଣ୍ଡେ ଏଇେନେ କାଟିଦେଇଛୁ। ପାଞ୍ଚଟା ଖଣ୍ଡେ କାଟିଦେଇଛୁ, ହଁ ହିଁ ହିଁ ହିଁ। ପଡି ଥିଲା। ଲିଚୁ ଟା ଗୋଟେ ବର୍ଷ ଏଇଟା ଦେଶୀ ଗଛ ବୋଲି ଗୋଟେ ବର୍ଷ ହବ ଗୋଟେ ବର୍ଷ ହବନି ଆ ଏ ବର୍ଷ ପୁରା ଏତେ ଜୋର ଲିଚୁ ଅଧିକ ପୁରା। ଖଳି ଯାଇଥିଲା। ଆମଟା ଆମ ଟା ଖାଇଦିଅ ବାନଟି ଦିଅ ସମସ୍ତଙ୍କୁ।
ଅ ହୋ
ଲିଚୁ ଟା ସବୁଆଡେ ମିଲେନି ମିଳିଲେ ଅଧିକ ରେଟ ପା
କିଣି କିି ଆଁଳି ଇ ଇଯି ହଁ
ହଁ
ବହୁତ ରେଟ ଏଥରଥି ଥିଲା ଏଠି। ଇ ଦୁଇଶହ ଉପରେ
ହଁ ନିଚୁଟା ସେଇଦ
ଆଉ ସେ ଯୋଉ ପତ୍ରଡା ତୁ ପ
ସେ ଡାଳ ସହ ଦେଇଦଉଛନ୍ତି ନା ବିକି ବିକ୍ରି ଟା ଯୋଉ କରନ୍ତି ହଁ ହଁ। ଡାଳ ସହ ହିଁ ଦିଅନ୍ତି। ମିଛୁଟା ସେମତି ହେଲେ। ଦାମର ଏ ବର୍ଷ ବହୁତ ଆମେ ଖାଇଛୁ ଆମ ଗାଁକୁ ଯାଇଥିଲି ଗାଁକୁ ବି ବହୁତ ଲିଚି ନେଇଯାଇଥିଲି। ଗାଁକୁ ଯାଇଥିଲୁ ଆମେ ଗାଁକୁ ଏଇଥର ପୁଳେ ଲିଚୁ ନେଇକରି ଗଲୁ। ହୁଁ ଆମର ଗାଁରେ କଣ ଲିଚୁ ମାନେ ସିଏ କିଣା ଇ ମିିଳେ କିଣିଲେ ଯାଇଁକିରି ଆସିବ ଆଉ ଆମର ଗଛ ଏମତି ହେଇଥିଲା। କଣ କହିଲେ? ହାଲୋ ହାଲୋ ହୁଁ କୁହନ୍ତୁ ହଁ ହଁ ସୁଭିଲା କୁହନ୍ତୁ।
କେମିତି? କୁହନ୍ତୁ ଆପଣ କୁହନ୍ତୁ। ହଁ
କୁହନ୍ତୁ? ଉହୁଁ କୋଉଠି ଅଛନ୍ତି ପୁରା ସେ ଯୋଉ କୋଇଲି ହଁ ହଁ ଶୁବୁଛି କୁହନ୍ତୁ ହାଲୋ
ହୁଁ ହୁଁ କୁହନ୍ତୁ କୁହନ୍ତୁ ମୁଁ ଛାତ ଉପରେ ବସିଚି ତ
ଆ ହଁ ଛାତ ଛାତଉପରେ ବସିଛନ୍ତି ତ ସେ କୋଇଲିି ଯୋଉ ଇଏ କରୁଛି ବଢିଆ ଲାଗୁଛି କୌଣସି ପଶ ପକ୍ଷୀ କି କଣ କେମତି ଗୋଟେ ବି ଇଏ ହଉଛନ୍ତି ନା ବଢିଆ ଲାଗୁଚି। ତାଙ୍କ ଭଏସ ପୁରା
ହୁଁ ଆବେ
ମୁଁ ଆଜି ଖାଇଛି ପଖାଳ ଆଜି ଖାଇଛି। ପଖାଳ ଖାଇଛି ହଁ ମୁଁ ଆଜି ପଖାଳ ଖାଇଛି। ହ୍ୟାଲୋ ମୁ କହିଲି ମୁଁ ଆଜି ପଖାଳ ଖାଇଛି ଆଉ ସେ ପୋଇ ଇଏ ଆଳୁ ମସଲା ଦିଇ ଭଜା ତାକୁ ଖାଇଛି ଶାଗ ଭଜା ଖାଇଛି ଆଉ କଲରା ଆଳୁ ଭଜା ଛି ଖାଇଛି ଆମ୍ୱ ଖାଇଛି।
ଓ ହ ହେ ହେ
ହୁଁ ହୁଁ
ଆଉ କୁ କୁଆଡ଼େ ଗଲେଣି
ବଢିଆ ଲାଗୁଛି ବା
ଭଏସ ଟା ଛୋଟ ଛୁଆଙ୍କ ଭଳିଆ।
ଭଏସ ଟା ଖାଲି ଛୋଟ ଛୁଆଙ୍କ ଭଳିଆ। ମୁଁ ଛୋଟ ଛୋଟ ଛୁଆ ନୁହଁ ମ
ନା ତମେ ଛୋଟ ଛୁଆ ନୁହଁ ବାକି ଛୋଟ ଛୁଆ ଙ୍କ ଭଳିଆ ତ କହିଲେ ହିଁ ସେଇଟା ବଢିଆ ଲାଗେ ହିଁ ହିଁ ଉଁ ହୁଁ ଥର ଥରେ ବୋର୍ ସମସ୍ତ୍ ଭଏସ ଫଏସ ଶୁଣିକିରି ସମସ୍ତଙ୍କ କଥା ଶୁଣି ମୋର ହେଲେ ଏମିତିଆ ହେଇଥାନ୍ତା ଯିଦି ମୁଁ ହେଲେ ଏମିତିଆ ହେଇଥାନ୍ତି। ମୁଁ ହେଲେ ସେମିତିଆ ହେଇଥାନ୍ତି ମୁ କାଁଇଁ ସେମିତିଆ ଭାବିଦିଏ। ଆଉ ଯାହାର ସବୁ ଭଏସି ଯାହାକୁ ଯିଏ ସବୁ ସୁନ୍ଦର ହେଇଥିଲ‌ ମ ତେ ପୁରା ବଢିଆ ଲାଗେ ମୁଁ ତାକୁ ଦେଖିଲେ ଜାଣିଚ। ପୁରା ଖୁସି ହେଇଯାଇ ଯିଏ ଯେମିତି ସେମାନେ ଯେ ପୁରା ସୁନ୍ଦର ଥବ ଯେତେ ଯେ ମେକପ୍ ଫେକପ୍ ନେଲେ ପୁରା ବ କି ଶାଢୀ ଫାଢୀ ପୁରା ସବୁ ପିନ୍ଧିଲେ ତାଙ୍କୁ ପୁରା ସୁନ୍ଦର ଦେଖାଯାନ୍ତି। ଉଁ ମୁଁ ତାଙ୍କୁ ଦେଖିଲେ ମତେ ପୁରା ବଢିଆ ଲାଗେ ତାଙ୍କୁକୁ ଦେଖିବାକୁ ଦେଖିବାକୁ ମୁଁ ସେମତି ଅନଉଥିବି ତାଙ୍କୁ ଦେଖୁଥିବି ଆଉ ଯାହା କଥା ପୁରା ସୁନ୍ଦର କିୟୁଟ୍ ହେଇଥିବ ମୁଁ ତାଙ୍କୁ ସେମିତି ତାଙ୍କ କଥା ଶୁଣୁଥିବି। ହୁଁ।
ନାଁ ସେମିତି ନୁହଁ। ହଁ ମୁଁ ତ ସୁନ୍ଦର ନୁଅ ହେଇ
କାଇଁ ସୁନ୍ଦର ନୁହଁ? ହୁଁ।
ସେମିତି ନୁହଁ ଯାହାକୁ ଯେମିତି ଯିଏ ଯେମିତି ଆଉ।
ହଁ ହଁ ହଁ
ଏ ନାଁ ଆମେ କହିଲେ କଁ ହବ?
ହଁ।
ଆଉ ବୁଲବୁଲି କୁଆଡ଼େ କରିବେନି?
କଁ କହିଲ?
ବୁଲାବୁଲି କୁଆଡ଼େ କଲେଣି?
ଉଁ ବୁଲାବୁଲି ତ ଏବେ ଆଉ କୁଆଡ଼େ ଆମେ ଯାଇନୁ ଏଇ ଖରା ଲାଗି ଆଉ ବାକି ଯିବୁ ଯାନ୍ ଜୁଲାଇ ଜୁନ ସରିଲେ ଜୁଲାଇ ଆଡେ ଟିକେ ଯିବୁ ଏଇ ପାଖାପାଖି ଜାଗା ସବୁ ଆମେ ଟିକେ ଥଣ୍ଡା ପଡିଗଲେ ଆମେ ଟିକେ ଯାଉ ବୁଲାବୁଲି କରିକିରି ଆସୁ। ହଁ ଆମେ ବୁଲାବୁଲି କରିକିରି ବତାଉଚି। ଟିକେ କଲ କରୁଚି।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।